ହାଲୋ।
ଗଉଇ ଶୁଭୁଚି।
ହାଲୋ। ଆଜ୍ଞା ଦିଦି ଭଏସ୍‌ ଶୁଭୁଚି ଦିଦି ନମସ୍କାର କେମିତି ଅଛନ୍ତି।
ଲେଟ୍ ନାଇଟିରେ ଯିବୁ। ଡା ବହୁତ ଭଲ ଅଛ ଆଉ ତୁମେ କେମତି ଅଛ।
ମୁଁ ବି ସେଠି ବହୁତ ଭଲରେ ଅଛି ମୁଁ ବି ବହୁତ ଭଲେ
ଆଉ ଦେହ ପା କେମିତି ବହୁତ ଭଲ ଅଛି ତ ହଁ ଏବେ ତ ଆମ ଆମ ଏପଟ ସାଇଡ ରେ ଏବେ ଜୋର ବହୁତ ମାତ୍ରାରେ ବର୍ଷା ହଉଛି ହେଲା ବୁଝିଲେ। ତ ବହୁତ ବର୍ଷା ହଉଛି ତ ମୁଁ ଏଠି ଘରୁରୁ ବାହାରକୁ ବାହାରି ହଉନି। ହେଲା ମୁଁ ବସିକି ଏଠି ଟିକେ ବର୍ଷାର ମାନେ ମନୋରମା ଦେନ୍‌ ଉପଭୋଗ କରୁଥିଲି ବର୍ଷା। ହଉଛି
ସୋପ୍ ବର୍ଷାର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଆଉ
ହଁ ଆ ତମେ ଯେତେବେଳେ ମତେ ଫୋନ କରିଥିଲ ମୁଁ କହିଲିଯାହା ହଉ ଏତେ ଦିନ ପରେ ତୁମେ ମତେ କଲ୍ କରିଛ ମନେ ପକେଇଥିବାରୁ। ମୋତେ ବହୁତ ଖୁସି ଲାଗିଲା ହେଲେ ବାଟରେ ଯେହେତୁ ମୁଁ ବାଟରେ ଥିଲି ଆସୁଥିଲି ଯେଟିକି। ଯାଇଥିଲି ଗୋଟେ କାମରେ ମେଡିକାଲ ଯାଇଥିଲି ବୁଝିଲି ଡାକ୍ତରଖାନା ଯାଇଥିଲି ତ ହଁ ମୋ ଦେହ ଭଲ ଅଛି ତ ଘରେ ଭାଉଜଙ୍କ ଦେହ ଟିକେ ବହୁତ ଅସୁସ୍ଥ ଅଛି ତ ତାଙ୍କୁ ନେଇ ମୋତେ ଟିକେ ଡାକ ଡାକ୍ତରଖାନା ଯିବାକୁ ପଡିଲା ସେଥିଲାଗି ମୁଁ ଟିକେ ଆଜି ଡାକ୍ତରଖାନା ଯାଇଥିଲି। ଆଉ ତୁମେ ଏବେ କଣ କରୁଛ।
ମୁଁ ଏବେ କିଛି ନାହିଁ ଏମିତି ବସିଛି ଆଉ ଆମ ଏପଟେ ବର୍ଷା ହଉନି ତ ଖରା ଆସିଲାଣି ମୁଁ ବସିଛି ଆଉ
ଅ ହଁ ଆମ ଏପଟ ସେଠା କିନ୍ତୁ ବହୁତ ମାତ୍ରାରେ ବର୍ଷା ହଉଛି ଛତିଆ ଜାଣିଚ଼ନି ନା। ଛତିଆ ଟାଙ୍ଗି ଆଉ ଏପଟ ସାଇଟ୍ ଏପଟ ସାଇଡ ରେ କିନ୍ତୁ ଟିକେ ବହୁତ ମାତ୍ରାରେ ବର୍ଷା ହୋଇଛି।
ଆଜ୍ଞା ଏ
ଏଆା ଆଉ ଆଉ କଣ ଖାଇଥିଲେ କଣ ଆଜି
ମୁଁ ଖାଇଥିଲି ଆଜି ଦହିବରା ଆଉ ଆପଣ
ହଁ ମୁଁ ବି ଆଜି ଗୁପଚୁପ୍ ଖାଇଛି ଆଉ ଦହିବରା ଖାଇଛି ଆଉ ସକାଳୁ ଉଠିକି ଆଜି ଏଇ ଦିନଟି ବି ମୋର ବହୁତ ଭଲରେ ଯାଇଛି ବିଶ୍ଵାସ କରିବିନି ମୁଁଆଜି ଭାବିଥିଲି ଆଜି ହ କଣ ସକାଳୁ ଟିକେ ଟିକେ ବହୁତ ମାନେ ଟିକେ ଟିକେ ବେଶୀ ଜୋର ବର୍ଷା ହେଉନଥିଲା କିନ୍ତୁ ଅଳ୍ପ ଅଳ୍ପ ବର୍ଷା ହଉଥିଲା ମତେ ଲାଗିଲା ଜାହଉ ଆଜି ବୋଧେ ଯାଇ ହବନି। ତାପରେ ଅଧା ବାଟରେ ହେଇଚୁ ବର୍ଷା ଛାଡିଗଲା ବୁଝିଲେ ଆଉ ଓଧା ହବାକୁ ମତେ ପଡିଲାନି ଆଇଲା ବେଳେ ବି ଘରେ ପହଞ୍ଚିଛି ଆସିକି ବର୍ଷା ହେଲା। ତାପରେ ଖାଇ ପିଇକି ଆସିଥିଲି ବାଟରେ ଆଉ ଆଉ ଏବେ କଣ ଖାଇବେ ଖରାବେଳେ?
ଖରା ବେଳେ ଦିଦି ବନେଇଛନ୍ତି ଆଜି ଭାତ ଡାଲି ଆ ପୋଟଳ ତରକାରୀ ଶାଗ ଭଜା ଆମେ ଖାଇବୁ ଆଉ। ଆଉ ଆମିଷରେ ମାଛ ତରକାରୀ
ଅ ହଁ ତୁମେ ଆମିଷ ଖାଅ ତ?
ନାଇଁ ନାଇଁ ମୁଁ ଆମିଷ ଖାଏନି।
ଯା ହଉ ଭଲ କଥା ନୂଆ ଜୀବ ହତ୍ୟା କରିବା ବି ଭଲ ନୁହଁ। ତ ମୁଁ ଖାଏ କିନ୍ତୁ ମୁଁ ବହୁତ ଥର ମଝିରେ ଏମିତି ଛାଡି ଦେଇଥିଲି ହେଲା ତାପରେ ଏମିତି ଘ ସେ ମନା କଲେବି ମୋ ଦେହ ଖରାପ ହେଲାଠୁ ଘରେ କହିଲେ ନାଇଁ ତୁ ଖାଆ ବୋଲି ହେଲା। ତାପରେ ମୁଁ କିନ୍ତୁ ଅଳ୍ପ ଅଳ୍ପ ଖାଇଦଉଚି ଆଉ ଏତେ ଏବେ ମାନେ ବହୁତ ନ ଖାଇଲେ। ମୁଁ ଖାଉଛି ଆଉ ଯାହା ହଉ ତୁମେ ବହୁତ ଭଲ କାମ କରୁଛ ମାନେ ଆଇଁଷ ଖାଇବାଟା ବି ବହୁତ ଭଲ ନୁହଁ କାରଣ ଦେହ ପାଇଁ ମୁଁ ହବ ସେ ଭଲହେଇଥାଏ ଗୋଟେ ଜୀବକୁ ହତ୍ୟା କରି ଖାଇବା ଭଲ ନୁହେଁ। ଆଉ ତୁମେ ହାତରେ ରୋସେ ରୋଷେଇ କରୁଛ ନା ତୁମ ମାନେ ମେସରୁ ଆସୁ ଯୋଉ ହଷ୍ଟେଲରୁ ଆସୁଛି ଖାଇବା କିଛି।
ନାଇଁ ଆମର ହଷ୍ଟେଲରୁ ଖାଇବା ଆସେ ଆମେ ହାତରେ ରୋଷେଇ କରୁନା ମୁଁ ବି କୌଣସି ପ୍ରକାରର ରୋଷେଇ ଶିକିନି।
ଅ ନା ତମେ ଶିଖିବ ନା ଆଉ ଝିଅ ପିଲା ନା ସବୁ କାମ ଜାଣିବା ଦରକାର ଶି ଶିଖିବା ଦରକାର ଆଜି ନ ହେଲେ କାଲି ଆମେ ଗୋଟେ କଉଠି ବାହାରେ ରହିବା ଆଜି ତମ ପାଖରେ ହଷ୍ଟେଲରୁ ଖାଇବା ପଲେଇଆସୁଚି। କାଲି ଗୋଟେ କୋଉଦିନ ଗୋଟେ ତମର ମାନେ ହଠାତ୍ ଇଛା ହବ ଗୋଟେ କଣ ଖାଇବ ତମେ ତ ରୋଷେଇ ଜାଣି ନ ଥିବ କେମତି କରିକି ଖାଇବ ବୁଝିଲ।
ଆ ନିହାତି ନିହାତି ସେଇର ତାର ଟିକେ ଅସୁବିଧା ହୁଏ। ଧୀରେ ଧୀରେ ଧୀରେ ଧୀରେ ଶିଖିବା ପାଇଁ ଚେଷ୍ଟା କରୁଛି ଆଉ।
ହଁ ହଁ ନା ନା ଶିଖ ଶିଖିଲେ ନା ଝିଅ ପିଲା ସବୁ ଜିନିଷ ଜାଣିବା ଦରକାର। ମାନେ ରୋଷେଇଟା ମେନ ବୁଝିପାରୁଛ ନା? ନ ଶିଖି ଖିଲେ ହବନି ସବୁ ଜିନିଷଟା ଜାଣିଥିବା ଦରକାର ଆଉ କଣ କୁହ?
ଆଉ ଦିଦି ଆପଣଙ୍କ ମାମୁଁ କଣ କହୁଥିଲେ ଆପଣ ବେଶୀ ଏ ଟିକେ ଟିକେ କଥାରେ ରାଗୁଛନ୍ତି ବୋଲି।
ନାଇଁ ନାଇଁ ମୋ ମାମୁଁକୁ ଆପଣ ଚିହ୍ନିଛନ୍ତି କି?
ଆଜ୍ଞା।
ନା ନାଇଁ ମୋ ମାମୁଁ ମୁଣ୍ଡ ଟିକେ ବାଡେଇ ହେଇଯାଇଚି ତ ସେ ଟିକେ ମାନେ କଣ କହିଲ ଟିକେ ପାଗଳ ହେଇଯାଇଚନ୍ତି ହେଲା ତ ସିଏ ଯାହାକୁ ନାଇଁ ତାକୁ କହୁଛନ୍ତି ରାଗି ରାଗି ଚିଡି ଯାଉଛି ମୋ କଥାବାର୍ତ୍ତା ତୁମେ ଏତେ ଦିନ ମୋ ସହିତ ଥା ହେଲଣି ତମକୁ କଣ ଲାଗୁଚି
ଏତେଇ ତାଙ୍କ ଉପରକୁ ଟିକେ ମାମୁଁଙ୍କ ଉପରକୁ ଟିକେ ରାଗି ଯାଉଚ ଟିକେ ଟିକେ କଥାରେ।
ନା ନାଇଁ ନା ନା ନା ନା ସେମିତି ନୁହୁଁ ତାଙ୍କ ଉପରେ ସେ ଟିକେ ଯିଏ ବେକାରିଆ କଥା ଅଯଥା କଥା କହିବେ ଯିଏ ନାହିଁ ସିଏ ରାଗିବ ସେ ଗୋଟେ ଦେଖିବେ ଚଢା କଥା କହିବେ ମୁଁ ଗୋଟେ ପଦେ କଥ କଥା ହଉଥିବି ଆଉ ଦି ପଦେ ଚଢିକି କଥା କହୁଥିବେ ରାଗ ଲାଗିବ ନା ନାଇଁ କୁହ? ତମକୁ ଲାଗୁଛି ମୁଁ ରାଗି। ତ ଏତେ ଦିନ ମୋ ସହିତ କ ତମେ ଏତେ ଦିନି ମୋ ସହିତ କଥା ହେଲଣି କେତଥର କଥା ହେଲଣି ମୋର ମନ ପକେଇ ପୁଣି ଆଜି ବି ମତେ ଆଉ ଥରେ ଲଗେଇଚ ମତେ ଲାଗୁଛି ପୂରା କି ସିଏ ଟିକେ କଣ କହିଲ ଟିକେ ମାନେ ଚଢିକି କଥା କହିବେ ମୁଁ ଗୋଟା କଥା କହୁଥିବି ନ ନ ନ ଏଟା ହବନି ଏଟା ହବ ରାଗ ଲାଗିବ ନା ନାଇଁ କହୁନ ଗୋଟେ କଥା ଶୁଣିବ ନା ନାଇଁ ମୁଁ ତମ କଥା ଯଦି ମାମୁଁ କଥା ଶୁଣିବି ମାମୁଁ ପୁଣି ଭାଣିଜୀ କଥା ଶୁଣିବ ନା ନାହିଁ ସେ କହିବ ନା ମୋ କଥା ଖାଲି ଶୁଣ।
ଏ ଏଇଥିଲାଗି ଆରେ ଝଗଡାହେଇଯାଏ ଝଗଡା ନା ପାଟିତୁଣ୍ଡ ହେଇଯାଏ ଟିକେ ସେ କହିବେ ମୁଁ କହିବି ସେ ମେ ଣ୍ଟାଲିଆ ଲୋକଙ୍କ ଭଳିଆ କଥା କହିବେ।
ଜା ମଧ୍ୟରେ ଟିକେ ପାଟିତୁଣ୍ଡ ହେଇଯାଏ ଆଉ।
ହଁ ମଜାରେ ମଜାରେ ହେଇଯାଏ ଆଉ। ବିଶ୍ଵାସ କର ଆମ ପ୍ରିୟଙ୍କା ଆମ ଏପଟେ ଯୋଉ ବର୍ଷା ହଉଛି କେତେ ସୁନ୍ଦର ଲାଗୁଛି ଭାବି ପାରିବନି। ମାନେ ଯୋଉ ଗଛପତ୍ର ଟିକେ ଟିକେ ଥୋପା ଥୋପା ପାଣି ପଡୁଛି ଫଟକା ହେଇକି ଯୋଉ ଛୋଟ ବେଳେ ଯୋଉ ଡ଼ଙ୍ଗା ମନ ଅଛି ନା।
ନିହାତି ନିହାତି ମନେ ଅଛି ମୁଁ ଏବେ ବି ଘରେ ଥିଲେ। ଆମ ଘର ଆଗରେ ରାସ୍ତାରେ ପାଣି ଗଡି ଆସିଲେ ମୁଁ ଏବେ ବି ଡ଼ଙ୍ଗା କରିକି ଭସାଏ।
ହଁ ମୁଁ ବି ଏବେ ଯାଉ ଆଉ ଟିକେ ପରେ ମୁଁ ଯାଇକି ଏବେ ଗୋଟେ ଡଙ୍ଗା ତିଆରି କରିବି ଡଙ୍ଗା ତିଆରି କରି ଆମ ଦାଣ୍ଡରେ ଦାଣ୍ଡରେ ବହୁତ୍ ପାଣି ଅଛି ମୁଁ ସେଇଥିରେ ଯାଇଁକିନା ଡଙ୍ଗା ଭସେଇବି। ଆଉ ଗୋଟେ ଛୋଟ ବେଳେ ଗୀତ ଥିଲା ମନ ଅଛି ନା ଯା ରେ ଭାସି ଯା। ନୌକା ମୋର
ମୋର ଭାସି ଯା ନିତିିନ ଏବେ ଏଇ ଗୀତ ଟା ସାରିଛି।
କୋଉ ଗୋଟେ ଶ୍ରେଣୀରେ ନଥିଲା ଆଉ ଏବେ ତ ଜାଣିଥିବ କେତେ ପିଲାଙ୍କର ଶିକ୍ଷାରେ ଯୋଉ ପାଠରେ ମାନେ
ସେ ଏବେ ତ ସ ଏଁ ଏମିତିକା ପାଠ ବାହାର କରିଛନ୍ତି ବହିରେ ଯେ ଏ ତାକୁ ନ କହିବା ହିଁ ଭଲ। ଆଉ ପିଲାମାନେ ପାଠ କାହିଁକି ପଢ଼ିବେ ସିଧା ବା ଗୀତ। ସିନେମା ଗୀତ ଦେଖିବେ ଯଦି ତାଙ୍କର ଆହୁରି ଭଲ ହବ।
ହଁ ପିଲାମାନେ ତ ଏବେ ମୋବାଇଲ ରେ ଯେତିକି ମଞ୍ଜିକି ରହୁଛନ୍ତି ପାଠ ସାାଠ ପଢ଼ୁନାହାନ୍ତି ତାପରେ ଗୀତ ଗୁରା ବି ଯୋଉ ବହିରେ ବାହାରିଲାଣି। ସେମାନେ ଆହୁରି ପାଠକୁ ନ ପଢିକିବେ ଯାହା ହଉ ସରକାର ଆମକୁ ଆମ ଭବିଷ୍ୟତ ଉଜ୍ଜଳ କରିଦଉଛି।
ପଞ୍ଚମ ଶ୍ରେଣୀ ଇଂରାଜୀ ବହିରେ ରଜ ଦୋଳି ଗୀତ।
ଆଉ ଗୋେ ଝାଲ ମୁୁଡି ଗୀତ ଅଛି ବା ଯୋଉ ମୁଢଡି କେମିତି ତିଆରି କରିବ ଝାଲ ମୁଡି ମାନେ ଗୋଟେ ଶେଷ ଅଛି ତା ଦେହରେ।
ଆ ନିହାତି ଗୋଟେ। ଆଉ ଗୋଟେ ସାମାଜିକ କୋଉ ସଶ୍ରମ ନା ଆ ସଷ୍ଟ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ଆ ଯୋଉ ନିମ୍ବୁଡା ନିମ୍ବୁଡା ଗୀତ ଏମିତି କେତେ ର
ଆଉ ତମ ତମକୁ କଣ୍ଢେଇ ତମକୁ ତମକୁ କଣ୍ଢେଇ ଖେଳିବା ଭଲ ଲାଗେ।
ହଁ ମତେ କଣ୍ଢଇ ଖେଳିବା ପାଇଁ ବହୁତ ଭଲ ଲାଗେ।
ମତେ ବି ବହୁତ୍ ଭଲ ଲାଗେ ମୁଁ ଏବେ ବି ଯେବେ ଯୋଉ ଯାନି ଯାତ୍ରା ଯାଏ ହେଲା। ବାଲିଯାତ୍ରା ହଉ କି ଯୋଉ ଯାତ୍ରା ଖଣ୍ଡଗିରି ମେଳା ଫଳା କିନ୍ତ ଯୋଉ ଯାତ୍ରାଁ ଆଖ ପାଖ ପଡ ମୁଁ ଯାଇ ସେଠି କଣ୍ଢେଇ ସବୁ ନେଇକି ଟ ଆ ସେ ତାଙ୍କୁ ସବୁ ଶଢୀ ପିନ୍ଧେଇ ଦିଏ ହେଲା ମୁଁ କହିବି ମାନେ ଏମିତି ଖେଳିଲ ତାଙ୍କର କୁନି କୁି ଡେକିଚି କୁନି କୁନି ଡେକିଛି। ଆଉ ହାଣ୍ ଏ ସବୁ ଅଛି ତାଙ୍କ ସହିତ ମୁଁ ଏମତି ଖେଳେଇି ମାନ ପରିବା ଟିକେ ଟିକୋଟିଦେବି ରୋଷେଇ କଲା ଟାଇପ୍ ର ଖେଳିବି ହେଲା। ଦିନେ କଣ ହେଇଛି ଆମ ଘରକୁ ଆସିଥିଲେ ଶୁଣ ଗୋଟେ କଥା କହୁଛି ଆମ ଘରକୁ ଗୋଟେ ଲୋକ ଆସିଥିଲେ ଏମିତି ବାହାଘର ପ୍ରସ୍ତାବ ନେଇ ହେଲା କହିଲେ ମାନେ ପକେଇବା ପାଇଁ ସେଠୁ ମୁଁ ବସିକି ସେଠି ଗୋଟେ କଣ୍ଢେଇ ଖେଳୁଥିଲି ହେଲା। ତାପରେ ମୋ ବୋଉ କୁ କହିଲ ଆଉ କହିଲେ କି ଏମତି ସେ ଗଛ କଟେଇ କହିଲ ଏମତି ଗୋଟେ ପକେଇଥିଲେ ବାଘ କଥା ବୁକ ଆସ ଦେଖିବ ମୋ ଝିଅ କଣ କରୁଛି। ହେଠୁ କହଲେ ତାର ତ କଣ୍ଢେଇ ଖେଳସନି ମୁଁତେ ବାହାଘର କଣ କରିବି। ସେଠୁ ମତେ ମତେ କିତେ କଟଖଳିବା ବହୁତ ବଢିଆ ଲାଗେ। ମାନେ ତାଙ୍କର ସେ ଯୋଉ ସଜ କରିବା ମୋତେ ବହୁତ ଭଲ ଲାଗେ।
ମତେ ବି ବହୁତ ବଢିଆ ଲାଗେ ମତେ ବହୁତ ଭଲ ଲାଗେ କଣ୍ଢେଇ ଖେଳିବି। ତାକୁ ସଜ କରିଦେବି ତାକୁ ମୋ ପାଉଡର ମୋ କ୍ରିମ ବି ତାକୁ ଲଗେଇ ଦିଏ।
ଅଁ ତା କଲେ କୁିୁନ କୁନି ଡ୍ରେସ୍ ତିଆରି କଲେ ବଢ଼ିଆ ଲାଗେନି
ଆ ମୁଁ ତାଙ୍କ ପାଇଁ ନିଜ ହାତରେ ବି କୁନି କୁନି ଡ୍ରେସ୍ ତିଆରି କରେନି ଯେ ସିଲେଇ କରିକି
ଯାହା ହଉ ବହୁତ୍ ଭଲ କଥା ମାନେ ଭଲ ଲାଗେ ମାନେଏଇଟା ଛୋଟ ବେଳର ସ୍ମୃତି ଆଜିକା ସମୟରେ ମିଳୁନି ନା ଆଜି ଏବେ ଦେଖୁଛୁ କେଉ ଛୋଟ ଛୁଆ କିଏ କଢେଇ କିଣୁଛନ୍ତି ନା ଖେଳୁଛନ୍ତି ଖାଲି ମୋବାଇଲ ସେନା କିଏ।
ତାଙ୍କର ଏବେ ସବୁ କହୁଛନ୍ତି ମୁଁ ଅ। କେହି ଆମେ ଆଉ ନିର୍ଜୀବ ଜିନିଷ ରେ ଖେଳିବୁନୁ।
ହଁ ସିଏ ସବୁ କେହି ବି ଏବେ ଖେଳୁନାହାନ୍ତି ସେଥିଲାଗି ସେଥିଲାଗି ଆମେ। ଆମେ ଆମେ କେତେ ଛୋଟ ବେଳ ଖେଳ ଖେଳୁ ସେଇ କିତି କିତି ଖ ପରା ଖେଳ ଆଉ ଯୋଉ ଥଣ୍ଡା ଠିପିରା। ସ୍ପାରଇଟ୍ ବୋତଲରେ ତାକୁ ଏମତି କ୍ୟାରମ ଟାଇପ ଖେଳି ମାରୁ ‌ ସେଥିରେ କଣ୍ଡି ଲୁଚ କାଳି ବହୁଚୋରିୀ କବାଡି ମେରିଆ କେତେ ଖେଳ ଖେଳୁ। କିନ୍ତୁ ଆଜିକା ସମୟରେ ଏଗୁରା କିଛି ବି ଦେଖିବାକୁ ମିଳୁନି ଦେଖିବାକୁ ମିଳିବନି କଁ ପିଲା ମାନଙ୍କର ଆଗ୍ରହ ହିଁ ବଢୁନି। ପିଲାମାନେ ସେଗୁରା ଖେଳ କଣ ଜାଣିଲେନି ସେମାନେ ଜନ୍ମ ହେଲା ମାତ୍ରକେ ତାଙ୍କୁ।
ପିଲାମାନଙ୍କୁ ପଚାରିବେ ଏବେକାର ପିଲାମାନଙ୍କୁ ଯଦି ପଚାରିବେ। ଯେତିକା ସବୁ ଖେଳ ଅଛି ସେମାନେ ସେଇ ଖେଳ କଣ ଜାଣିିନଥିବେ।
ସମୟ ପରିବର୍ତ୍ତନ ହେବା ସହ ଦ୍ଵାରା ମାନେ ଲୋକମାନେ ବି ପରିବର୍ତ୍ତନ ହଉଛନ୍ତି। ଲୋକମାନେ କଣ କରୁଛନ୍ତି ଦେଖ ଆଗ ଆଗକାଳ ସମୟରେ ବାପା ମା ଖେଳନା କିଣୁଥିଲେ‌। ପିଲା ମାନଙ୍କୁ ଦଉଥିଲେ ଖେଳିବା ପାଇଁ କିନ୍ତୁ ଆଜିକା ସମୟରେ ବାପା ମା କଣ କରୁଛନ୍ତି। ପିଲା ଯଦି ନ ଖାଉଛି ତା ପାଖରେ ନେଇ ମୋବାଇଲ ଟା ଥୋଇ ଦଉଛନ୍ତି ତ ପିଲା କେମିତି ସି ଶିଖିବେ କଣ ଶିଖିବେ ତ ପିଲାଙ୍କୁ ପୁଣି ଜାଣିବାର ଅଛି ନା ନହିଁ।
ଯଦି ବାପା ମା ମାନେ ମୋବାଇଲ ଦେଖିବେ ନାହିଁ ପିଲାମାନଙ୍କ ଆଗରେ ବହି ପଢିବେ। ଏଇ ଉଁ ଉଁ ଖେଳିବେ କଣ କରିବେ ପିଲାମାନଙ୍କୁ ସମୟ ଦେବେ ତ ପିଲାମାନେ ମୋବାଇଲ କୁ ଧରିବେନି। ତ ବାପା ମା ମାନେ ବ୍ୟସ୍ତ ରହି ଯାଉଛନ୍ତି ପିଲାମାନଙ୍କୁ ମୋବାଇଲ ଧରେଇ ଦଉଛନ୍ତି।
ତ ଯା ଫଳରେ ପିଲା ବାପା ମା ଭାବୁଛନ୍ତି ଆମେ। କାମ କରିବୁ ହାଲକା ହେଇଗଲେ କିନ୍ତୁ ଜାଣୁନାହାନ୍ତି ତା ପ୍ରଭାବ କେତେ ପିଲାମାନଙ୍କ ଉପରେ ପଡୁଛି। ତାକୁ ମେଣ୍ଟାଲି ସେମାନେ ମେଣ୍ଟାଲ ମାନେ କଁ ପାଠ ସାଠ ପଢୁନାହାନ୍ତି ପାଠ ଠାରୁ ଦୂରେଇ ରହୁଛନ୍ତି।
ତାଙ୍କ ମ ମା ମାନସିକ ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବେ ଅଲଗା ହେଇଯାଉଛି। ସେମାନେ ପରିବାର ଠାରୁ ଦୂରେଇ ଯାଉଛନ୍ତି ମୋବାଇଲ ଫୋନ ଧରିଲେ।
ତ ଏ ଗୁରା ସବୁ ବାପା ମା ସେମାନେ ବାପା ମା ଯଦି ସଚେତନ ନହେବେ ପିଲା କେମିତି ବଦଳିବେ ବୁଝିପାରୁଛ ନା। ମୋ ଆଖି ସାମ୍ନନା ରେ। କିନ୍ତୁ ଯୋଉ ଛୋଟ ଛୁଆ ବି ଫୋନ ଦେଖନ୍ତି ମୁଁ ତାଙ୍କୁ ମନା କରେ ମୋ ଭାଇ ଙ୍କ ପୁଅ ଝୁଅ ଅଛନ୍ତି ତାଏଁ ସେମାନେ ଯେତେ ବେଳେ ବି ଫୋନ ଦେଖନ୍ତି ମୁଁ ତାକୁ ମନା କରେ କି ନାଇଁ ଫୋନ ଦିଅନି।
ଏବେ ତ ଛୋଟ ପିଲା ମୋବାଇଲ ନ ଦେଖିଲେ ଖାଉ ନାହାନ୍ତି ଏବେ ଏ ଛୋଟ। ଛୁଆ ସମସ୍ତେ କହୁଛନ୍ତି ଆମେ ଫୋନ ଦେଖିକି ଖାଇବୁ ଫୋନ ଦେଖିକି। ଖାଇଲେ ତାଙ୍କ ଦେହ ବି ଲାଗିବନି। ସେମାନେ କଁ ଖାଉଛନ୍ତି କେମିତି ଖାଉଛନ୍ତି ସେମାନେ ଜାଣିପାରିବେନି ଦେହ ବି ଲାଗିବନି।
ପ୍ରାୟ ଜାଣିଛ ନା ଏବେ ଗୋଟେ ଆମ ଗାଁରେ ଗୋଟେ ପିଲା ଟେ ଏମତି ମୋବାଇଲ ଦେଖି ଦେଖି ତା ମେଣ୍ଟାଲି ମୁଣ୍ଡ ଉପରେ ବହୁତ ପ୍ରେ ମାନେ କଣ ବହୁତ ବିନ୍ଧା ହଉଥିଲା ତା ମୁଣ୍ଡ ଜମା ଖାଏନ ତା ଦେହ ବି ଲାଗେନା ଡକ୍ଟର କତିକି ଗଲା ବେଳକୁ ସେ ଖାଲି। ପାଗଳ ଟାଇପ ର ଯେମିତି ଗପନ୍ତିନି ନନ୍ ସ ଖାଲି କଣ୍ଟିନିଓସ୍ ଗପିବ ଗପିବ ଯୁଆଡେ ପାଇବ ସିଆଡେ ଡକ୍ଟର କହିଲେ କି ଏଇ କଥା।
ହଉ ମ ଦିଦି ମତେ ଟିକେ ଦିଦି ଡାକୁଛନ୍ତି ମୁଁ ଟିକେ କଥା ହେଇକି ଆ ଆପଣଙ୍କୁ କଲ୍ କରୁଛି ହଉ ଦିଦି ଧନ୍ୟବାଦ।
ହୁଁ।